ହାଲୋ।
ହାଲୋ।
ନମସ୍କାର୍ ଶୁଭ ସକାଳ, କଣ କରୁଚନ୍ତି?
କଣ କରୁଚି। ପାଞ୍ଚଟାରୁ ଉଠି ସବୁ କାମ ସରି ଗାଧେଇକି ଖାଇକି ବସିଛି।
ଆଚ୍ଛା ଆଚ୍ଛା ପାଞ୍ଚଟାରୁ ଉଠି ନିତ୍ୟ କାମ ସାରି ଗାଧୋଇ ପାଧେଇ ଖାଇ ପିଇ ବସଛନ୍ତି ନାଇଁ? ଆଉ ଆଉ ଏବେ ମୌସୁମୀ ବାୟୁ ତ ଚେଞ୍ଜ ହଉଚି। କ ବର୍ ଖରା ଯାଇକି ବର୍ଷା ହେଲାଣି ବର୍ଷାରେ କଣ କେମ୍ତି ଆପଣଙ୍କ ଅଞ୍ଚଳରେ?
ଆମ ଅଞ୍ଚଳରେ?
ଆଜ୍ଞା।
ଆମ ଗାଁ ତ ବହୁତୁ ପରିଷ୍କାର ଗାଁ, ଆମ ଗାଁ ବହୁତୁ ଆମର ବର୍ଷା ଫର୍ଷା ହଉଚି। ଖରା ହଉଚି ବର୍ଷା ହଉଚି।
ଓହୋ ଆଚ୍ଛା-ଆଚ୍ଛା ଆପଣଙ୍କର ପରିଷ୍କାର ଗାଁ ନାଇଁ?
ବହୁତ୍-ବହୁତ୍ ବଡ ଗାଁ, ବହୁତ ପରିସ୍ କାର ଗାଁ ପ ପପ୍ ବର୍ଷା ହେଲେ ବି କିଛି ଅପରିଷ୍କାର ହେବାର ନାହିଁ।
ଆଚ୍ଛା-ଆଚ୍ଛା ଆଉ ଯୋଉ ନାଳ ନର୍ଦ୍ଦମା ପାଣି ଜମିକି ଯୋଉ ରୋଗ ମୋଗ ସବୁ ହଉଚି। କଣ ଏଇ ଗାଁ ଟା ପୁରା ପରିଷ୍କାର କିଛି ବି ଅପରିଷ୍କାର ନାହିଁ?
ନାଇଁ ସେ ସାଇଟ୍ ରେ ଗୋଟେ ଗାଁ ଅଛି ସେ ସେଇଟା ବହୁତ୍ ପରିଷ୍କାର ଅପରିଷ୍କାର।
ଆଚ୍ଛା-ଆଚ୍ଛା ହଁ ଏଇ ଆଚ୍ଛା-ଆଚ୍ଛା ଆପଣଙ୍କ ଗାଁର ଯୋଉ ମଝି ସାଇରେ ତ?
ନାଇଁ-ନାଇଁ-ନାଇଁ-ନାଇଁ। ନାଇଁ ସିଆଡୁକୁ ଯାଆନ୍ତୁନି ଆମ ଗାଁ ଆକ୍ଚୁଆଲି ପରିଷ୍କାର।
ଆଚ୍ଛା-ଆଚ୍ଛା ଆପଣଙ୍କ ଗାଁ ପରିଷ୍କାର, ତାହେଲେ ଏତେ ସବୁ ବେମାରୀ ଯୋଉ ହଉଛି ତାହେଲେ ଆପଣଙ୍କ ଗାଁ ପରିଷ୍କାର ହେଲେ ଏ ଯୋଉ ପାଣି କି ସବୁ ବର୍ତ୍ତମାନ୍
ଗାଁ ବେମାରୀ ହଉଛି ଖାଇବା ପିଇବା ସବୁ ଟାଇମ୍ ଟେବୁଲ୍ ରଖୁନାହାନ୍ତି, ଏଇ ଯୋଉ ଆଡୁ ସଡୁ ସବୁ ଫାଷ୍ଟ ଫୁଡ ଖାଉଚନ୍ତି।
ଆଚ୍ଛା-ଆଚ୍ଛା ଆ ଯୋଉ ଆମିଷ ଖାଦ୍ୟ ଖାଉଛନ୍ତି ନାଇଁ?
ଆମିଷ ଖାଦ୍ୟ ଆମିଷ ଖାଦ୍ୟ ଖାଇଲେ ଦେହ କାଇଁ ଖରାପ ହବ, ଅଧିକ ଦେହ ଖରାପ୍। ସେ ତ ଛାଡିଦବ ଧାର୍ମିକ ଲୋକମାନେ ଆମିଷ ଛାଡିଦବେ।
ଆଚ୍ଛା ଖାଦ୍ୟ ଆଉ ଆଉ ଗୁଁ ଦେହ ସମସ୍ତଙ୍କର ପରିବାରରେ ବାପା ମା ସମସ୍ତଙ୍କ ଦେହ ଭଲ ଅଛି ନା?
ସମସ୍ତଙ୍କ ଦେହ ଭଲ ଅଛି, ରଜରେ କୁଆଡେ ଯାଇଥିଲେ ବୁଲିବାକୁ?
ରଜରେ ଆମେ ମହୋତ୍ସବ ଯାଇ ସବୁଆଡେ ବୁଲାବୁଲି କରିଚୁ। ଆଉ ମହୋତ୍ସବରେ ବି ଆମେ ପୁରା ହଁ ଯୋଉ ଖେଳରେ ଜିତିକି ଉପହାର ଆଣିଚୁ।
ଉଁ ସେଟା ଆମ ଏଠି ଉଁ-
ଆମ-ଆମ ଅଞ୍ଚଳରୁ ଆମେ ଯାଇଥିଲୁ ତିରିଶି କିଲୋମିଟରଠୁ ଅଧିକ ଦୂରରେ ଭାଗ ନେଇ କ୍ରୀଡାରେ ଆମେ ପୁରା ଉପ ଉପହାର ନେଇକି ଆସିଛୁ। ମୁଁ, ମୋ ଭଉଣୀ, ମୋ ସାଙ୍ଗ ମାଆ
ଆପଣ ଏବେ କଣ କରୁଚନ୍ତି?
ମୁଁ ବର୍ତ୍ତମାନ ଏଇଖୁଣା ଗାଧେଇ ପାଧେଇ ପୂଜା ସାରି ବସ୍ ସିଛି ଆଉ ଆଉ ଆଜି ଗୋଟେ ଭଲ କଥା ବିଷୟରେ ଆଲୋଚନା କରିବା ବୋଲି ମୁଁ ଆପଣଙ୍କୁ କଲ କରିଛି ବୁଝିପାରିଲେ।
ଆଛା।
ମୁଁ କଥା ହୋଉଚି ଯେ ଏ ବର୍ତ୍ତମାନ ଯୁଗରେ ଏଇ ଯୋଉ ଯେହେତୁ ରଜପାଗ ଯାଇଛି ଆମ୍ବ ପଣସ ବୋହୁତ ସାରା ଆସୁଚି। ଘର ଦ୍ଵାର ସମସ୍ତଙ୍କର ଆମ୍ବ ପଣସ କିନ୍ତୁ ଆମ୍ବ ପ-ପଣସ ଖାଇକି କେତେ ଲୋକ ଝାଡାରେ ଆକ୍ରାନ୍ତ ହେଲେଣି ତାହେଲେ ଆପଣଙ୍କ ମତରେ କଣ କଲେ ଭଲ ହବ ଠିକ କୁହନ୍ତୁ କେତେ ପରିମାଣରେ ଖାଇବେ କୁହନ୍ତୁ?
ସବୁ ଦିନଷ ଦିନଷର ଲିମିଟ ଅଛି ଏ ସିଜନରେ ଆମ୍ବ ହୋଉଚି ଏ ସିଜନ ପଣସ ହୋଉଚି ତା ମାନେ ନୁହେଁ ଯେ ଲି ଅଂଲିମିଟେଡ଼ ଖାଇବ
ଇଙ୍କ୍ ଆଛା ଆଛା। ଆପଣଙ୍କର ଯୋଉ ଆପଣ କୋହୁଚନ୍ତି ଯେ ଅନୁପାତରେ ନାଇଁ ଆପଣ ତାହେଲେ କୋହୁଚନ୍ତି ଯେ ମାନେ ସବୁ ଖାଦ୍ୟର କି କୌଣସି ପରିମାଣ ସବୁ ଥାଏ ନାଇଁ। ଆଛା ଆଛା ତାହାଲେ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
ଆଉ ଗୋଟେ କଥା ହୋଉଚି ଯେ ଏ ବର୍ତ୍ତମାନେ ଏ ବୋହୁତ ଜାଗାରେ ହସ୍ ମେଡିକାଲ ମାନେ ଆମର ଡାକ୍ତର ଖାନା ବୋହୁତ କମ ଅଛି ଯଦି ଏବେ ବର୍ଷା ଦିନରେ ନିଜ ଦେହକୁ ନିଜେ ନ ଜଗିବେ ଏଇ ଚ ତୁର୍ମାସ ଦିନରେ ବୋହୁତ ଖରାପ ହେଇଥାଏ। ଯୋଉଥିପାଇଁ ମାଛି ଘର ଦ୍ଵାରା ବୋହୁତ ହୋଉଚି ଆମ୍ବ ପଣସରେ ଦେଖନ୍ତୁ ଭାତରେ ବସୁଚନ୍ତି ଆମେ ଖାଉଚୁ ଯାହାଫଳରେ ଦେହ ଖରାପ ହେଲାଠୁ ଡାକ୍ତରଖାନରେ ମାନେ ଆଉ ଜାଗା ହିଁ ମିଳୁନି। ତ ସେଥିପାଇଁ ନିଜର ସବୁ ଧ୍ୟାନ ରଖିଲେ ପରିବାରରେ ଭଲ ହବ ବୁଝିପାରଲେ। ଆଚ୍ଛା ଆଉ ଆପଣ ଟିକେ ଚେଷ୍ଟା କରନ୍ତୁ ଆପଣଙ୍କ ଘରରେ ଯୋଉ ଆପଣଙ୍କ ବୁଢୀମାଆ ଅଛନ୍ତି କି ଆପଣଙ୍କର ଯୋଉ ଚତୁପାର୍ଶ୍ଵରେ ସବୁ ଯିଏ ଅଛନ୍ତି ତାଙ୍କୁ ଟିକେ କହିବେ ଯେ ମାନେ ସବୁ ଖାଦ୍ୟ ନି ମାନେ କିଛି କିଛି ପରିମାଣରେ ଖାଇଲେ ଦେହ ପାଇଁ ଠିକ ହବ ଆଉ ଆମକୁ ହସ୍ ମାନେ ଡାକ୍ତରଖାନା ଯିବାକୁ ପଡିବ ନା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
ଆଉ ଆଉ ଆପଣଙ୍କର ଦେହ ଠିକଠାକ୍ ଅଛି ତ?
ହଁ ମୋ ଦେହ ପୁରା ଠିକଠାକ ଅଛି।
ଆଛା ଆଛା ଆଉ ଉଁ ଆପଣଙ୍କର ସେଉ ଯୋଉ ଆପଣଙ୍କ ବାରିରେ ଆମ୍ବ ପଣସ ସବୁ ଅଛି ନା ନାଇଁ?
? ଆମ୍ବ ପଣସ ନାହିଁ ଆ ଆଁ ଆମ୍ବକୁ ଛାଡିକି ଆଉ ସବୁ ଅଛି।
ଆଚ୍ଛା ଆଚ୍ଛା ଆଉ ଖାଇବା ସହିତ ଯଦି ବି ଦେହ ଖରାପ ହୋଉଚି ମନେରଖନ୍ତୁ ପାଣିକି ଟିକେ ଗରମ କରି ଛାଣିକି ପିଇଲେ ବି ଦେହ ବୋହୁତୁ ସୁସ୍ଥ ରହୁଚି। ତ ସେଥିପାଇଁ ଟିକିଏ ଜଗି ରଖିକି ସବୁ କାମଧାମ କରିବେ ଆଉ।
ନା ଆଜ୍ଞା ଆଜ୍ଞା।
ଆଜି ପୁଣି -ଆଜି ରୋଷେଇ କଣ ହବାର ଅଛି?
ଆଜି ଆମର ଉଁ- ଆମର ଆଜି ଖାସି ମାଂସ ହବ।
ଆଚ୍ଛା ଆଚ୍ଛା ଖାସି ମାଂସ ହବ ନାଇଁ?
ଆଜ୍ଞା।
ଆଚ୍ଛା- ଆଚ୍ଛା- ଏଇ
ଆପଣଙ୍କର ତ ଖାଉନଥିବେ ଆପଣ ଧାର୍ମିକ ଲୋକ?
ନାଇଁ- ନାଇଁ ମୁଁ ନିରାମିଷ ଲୋକ ମୁଁ ଆମ୍-ଆମିଷ ଖାଦ୍ୟକୁ ପସନ୍ଦ୍ ମାନେ ପସନ୍ଦ୍ କରୁନି।
ଆଜ୍ଞା- ଆଜ୍ଞା।
ଏ ଆମିଷ ଖାଦ୍ୟ ଦେହ ପାଇଁ ଯେତିକି ଭଲ ଏବେ ବି ସେତିକି ବହୁତ୍ ଖରାପ୍ ରହୁଚି। ତ ସେଟାକୁ ଦେଖି ଟିକେ ଖାଦ୍ୟ ଗ୍ରହଣ କରନ୍ତୁ ଆଉ।
ଆଜ୍ଞା।
ଆଉ ଆପଣଙ୍କର ଯଉ ଉଁ ଯଉ ଜବ୍ ପାଇଁ ଯଉ ଯାଇଥିଲେ ଯଉ ଆପଣଙ୍କର ଚାକିରୀ ପାଇଁ କଣ୍ ହେଲା ସେ ଚାକିରିୀ? ଠିକ୍ ଠାକ୍ ହେଇ
ନାଇଁ ମୋର୍ ତ ଠିକ୍ ଠାକ୍ ହେଇନି।
ଆଚ୍ଛା -ଆଚ୍ଛା ଠିକ୍ ଅଛି ଯଦି ଠିକ୍ ହେଇନି ଏଠି ଆମର ଗୋଟେ ଭଲ ଚାକିରି ଅଛି ଯଦି ଆସିକି ଆପଣ କରିପାରିବେ ଏଠି ଆମର ପୁରା ମାଗଣାରେ ସିଲେଇ ଶିଖା ଯାଉଚି ଏବେ ତ ଦେଖନ୍ତୁ ବହୁତୁ ସିଲେଇ ଆମର ପଇସା ପଡୁଚି ତ ଯଦି ନିଜେ ସି ଶିଖିଥିବା ତ ବହୁତ୍ କାମରେ ଲାଗୁଚି ଏବେ ବ୍ଲାଉଜ୍ ଗୋଟେ ଆମର ତିନିଶ ଟଙ୍କା ହେଲାଣି। ଯଦି ଆମେ ଶିଖିକି ଦିନ୍ -ପ୍ରତିଦିନ ଗୋଟିଏ ଲେଖାଏଁ ବ୍ଲାଉଜ କଲେ ବି ଆମର ତିିନିଶ ହଲେ ମାସ୍ ନଅ ହଜାର ଟଙ୍କା ଆସୁଚି ତ ଟିକେ ଚେଷ୍ଟା କରନ୍ତୁ ଏଠି ଆମର ମାଗଣାରେ ‌ଶିକ୍ ଶିକା ହଉଚି ଆସିକି ଯଦି ଯୋଗଦାନ ଦେଇପାରିବେ ଟିକେ ଦେବେ ଆଉ ବୁଝିପାଇଲେ। ଏଟା ଆସିଚି। ଆଉ -ଆଉ ଆପଣ କଣ ସବୁ ଉଁ- ସିଲେଇ -ସିଲେଇ ଶିକିଚନ୍ତି ହାତ ସିଲେଇ ସବୁ ଶିକିଚନ୍ତି?
ହଁ ନର୍ମାଲ୍ ସିଲେଇ ଏମିତି ସବୁ ଯେତିକି ଉଁ- ଦରକାର୍ ସ-ସିଲେଇ ଶିକିଚି ଆଉ।
ଆଚ୍ଛା- ଆଚ୍ଛା ଏଇ ସବୁ କାମ ଅଁ- ସବୁ କାମ ଶିଖିବା ଦରକାର୍ ସେଥିପାଇଁ ସିଲେଇ ଟା ବହୁତୁ ଦରକାର୍ ତ। ସେଥିପାଇଁ ମୁଁ କହୁଥିଲି ଆଉ। ବୁଝିପାରିଲେ।
ଆଜ୍ଞା- ଆଜ୍ଞା ଆପଣ- ଆପଣ ସିଲେଇ ଫିଲେଇ ସବୁ ଶିକିଚନ୍ତି-ଶିକିଚନ୍ତି?
ନାଇଁ ମୁଁ ସିଲେଇ ଶିକିଚି ଶିଖୁଚି ଏତେ ତ ଶିଖିନି ଏବେ ଶିଖୁଚି ଆଉ ବହୁତ୍ ସାରା ଶିଖି ବି -ବି ଦି ତିନ୍ ଟା ଖଣ୍ଡେ ବ୍ଲାଉଜ୍ ତିଆରି କରି ସାରିଲିଣି। ଆଉ ଏବେ ଟିକେ ବର୍ଷା ଫର୍ଷା ହଉଚି ତ ଟିକେ ଆଉ ଯାଇ ପାରୁନି ବଜାର କୁ ନହେଲେ ଆହୁରି ଅସ୍ତ୍ର କପଡା କିଣିକି ଆଣିକି ମୁଁ କରିବି। ଆଉ ଯଦି ବି କିଛି ଆପଣଙ୍କର ଯଦି ଶିକିବାର ଥିବ ଏଠି ଆଉ ଆସୁଚନ୍ତି ଟିକେ ଶିଖେଇ -ଶିଖିବା ପାଇଁ ଯଦି ପାରିବେ ଆସିକି ଶିକି ଯିବେ ଆଉ। ଆଉ ଆଉ କଣ୍ କହୁଚନ୍ତି କୁହନ୍ତୁ?
ମତେ ତ ପଚାରିଲେନି ମୁଁ କୁଆଡେ ରଜରେ ଯାଇଚି ବୁଲାବୁଲି କରିବା ପାଇଁ।
ଆଚ୍ଛା- ଆଚ୍ଛା ରଜରେ ରଜ ତ ଯାଇ ସାଇଲାଣି ହଉ ଦେଖିଆ କୁହନ୍ତୁ ରଜରେ କୁଆଡେ ସବୁ ଗଲେ? ରଜରେ କୁଆଡେ ଗଲେ?
ହଁ ଗୋଟେ ଶିବ ମନ୍ଦିର ଅଛି ହଁ ବ୍ରହ୍ମଗିରି ପୁରୀରୁୁ ତିରିଶ କିଲୋମିଟର।
ଆଚ୍ଛା ଆଚ୍ଛା।
ଆ କରେ ପଡିବ ଶିବ ଠାକୁରଙ୍କ ନାଁ କହିପାରିବେ? କାଲାରନାଥ।
ଆଚ୍ଛା ଆଚ୍ଛା ତାହେଲେ ଶିବ ମନ୍ଦିର ଯାଇ ଥିଲେ ଯାହା ହଉ ବୁଲିିବାଲିକି ଆସିଛନ୍ତି ଆଉ। ଏ ଆପଣଙ୍କୁ ଆଜି ଟିକେ କଲ କରିଥିଲି ଏଇ ବିଷୟରେ କଥା ଥା ବୋଲିକି ଯୋଉଠି ଆମର ଦେହ ଖରାପ ହଉଛି ଟିକେ ଯୋଉ ଏବେ ସବୁ ଆମ୍ବପଣସ ଖାଇକି। ଆଉ ସେ ଦେଖି ଚାହିଁକି ଟିକେ ଖାଇବେ ଏଇ ବିଷୟରେ ଜାଣିବା ପାଇଁ ମୁଁ ଆପଣଙ୍କୁ ଟିକେ କଲ କରିଥିଲି। ଆଉ ଯୋଉ ଆପଣଙ୍କ ସହିତ କଥା ହେଇ ବହୁତ ଖୁସି ଲାଗିଲା ଯେ। ଆପଣ କିଛି ଶିଖି ପାରିଲେ ମୁଁ ବି ଆପଣଙ୍କ ପାଖରୁ କିଛି ଶିଖି ପାରିଲି। ଆଉ ଆପଣଙ୍କୁ ଯଦି ବି ସମୟ ମିଳିବ ତ ପୁନର୍ବାର ମୋତେ ଟିକେ କଲ୍ କରିବାକୁ ଚେଷ୍ଟା କରିବେ ଆମେ ଆଉ କିଛି ବିଷୟରେ କଥା ହେଇପାରିବା। ଆଉ ଆମର ଏଠି ସିଲେଇ ଶିଖା ହଉଛି ଟିକେ ଆସ ଟିକେ ଯଦି ସମୟ ହବ ଆସିବେ ଆଉ ନା କଣ କହୁଛନ୍ତି ଆପଣ?
ହଁ ମୁଁ ଘରେ ତ ରହୁଛି ମୁଁ ଯିବି।
ଆଚ୍ଛା ଆଚ୍ଛା ଆପଣ ଯଦି ପାରିବେ ଘର ପାଖରେ ଯୋଉ ଦୁଇ ତିନି ଜଣ ପିଲା ଥିବେ ତାଙ୍କୁ ଟିକେ ନେଇକି ଆସିକି ସିଲେଇ ଗୁଡା ଟିକେ ଶିଖିଦେବେ ଆଉ ବୁଝିପାଇଲେ ନା। ଆଚ୍ଛା ଖୁସି ଲାଗିଲା ଆପଣଙ୍କ ସହିତ କଥା ହେଇକି ବହୁତ କିଛି ଜାଣିବାକୁ କୁ ପାଇଲି। ଆପଣ ଯୋଉ କହିଲେ ଆପଣଙ୍କ ଗାଁରେ ବହୁତ ପରିଷ୍କାର ଅଛି ନା ତ ସେମିତି ମୁଁ ଚେଷ୍ଟା କରୁଛି ଆମର ବି ଏଇ ଗାଁକୁ ଟିକେ ପରିଷ୍କାର ରଖିବା ପାଇଁ ଆଉ କାରଣ ପରିଷ୍କାର ଯଦି ଆମର ସବୁ ଚତୁଃପାର୍ଶ୍ୱ ରହିଲା ଆମେ ବି ଆମ ଘର ପରିଷ୍କାର ଆମେ ବି ପରିଷ୍କାର। କାର ହବା। କୌଣସି ରୋଗ ଆମକୁ ଛୁଇଁ ପାରିବ ନାହିଁ କି ଆମକୁ ଡାକ୍ତରଖାନା ଯିବାକୁ ପଡିବ ନାହିଁ। ବୁଝିଲେ ଆଜ୍ଞା ଆଜ୍ଞା ରଖୁଛି ଆଜ୍ଞା।